ଅହ୍ ହଁ ଶୁଭୁଚି କଣ ମନକୁ ଗୋଟେ ଗୋଟେ ଗଲା ମୁଁ ବି ଜାଣିପାଇଲିିନି
ଛି
ଇ ଅହ ହ ଇ ପ୍ରକ୍ ମାନେ ଅସୁବିଧା ବହୁତ ଅସୁ ଅସୁବିଧା ବହୁତ ଦେଖାଯାଉଚି ନା କିଛିଟା
ହୁଁ ହୁଁ
ତାକ୍ ଧୂଁ
ବହୁତ ଅସୁବିଧା ଆସୁଛି ସୁଂ
ଆଚ୍ଛା ଏବେ ଗରମ ହଉଚି ସେପଟେ ନା କେମତି ଲାଗୁଛି?
କଁ କହିଲ
ଏପଟେ ଏନତି ବ୍ୟକ୍ତି କେମିତିକା ପାଗ ଦେଇଛି।
ଆଗ ସେ ନର୍ମାଲ ଅଛି।
ହୁଁ ଖରା ନାଇଁ କି ବର୍ଷା ବି ବୟାନ କରିନାଇ।
ହଁ ମେଘ ନାହିଁ କି ଖରା ନାହିଁ ମଝି ମଝିଆ ମାନେ ରଜ ପାଗ ଯୋଉଟା କହନ୍ତି ଆଉ। କିନ୍ତୁ ରଜପାଗ କିଛି ତ ନାହିଁ ରଜ ତ ସରିଗଲାଣି, ଆଉ ଖାଲି ରଜ।
ସେଇଟା ପା ଏ ବର୍ତ୍ତମାନ ସେଇଟା କହିଥାନ୍ତୁ। ସେମାନେ ରଜରେ ରଜରେ କଥା
ହଁ
ରଜରେ ବର୍ଷା କଲା ତ ହଁ ଆଉ ରଜ ସରିଗଲା ମନ ଦୁଃଖ ହଉଥିବ ଆଉ ଝିଅପିଲାଙ୍କର।
ହୁଁ ହୁଁ ହୁଁ ୟା ପରେ ତମେ ନେଷ୍ଟ ପର୍ବ କରିବନି କଣ ଆସୁଛି କି ଆଗକୁ?
ଉଁ ଏ ତ ହଉ ର କ୍ଷୀ ପୂର୍ଣ୍ଣିମା ଖୁଦୁରୁକୁଣୀ ଏଇଆ
ଗଣେଶ ପୂଜା ରାକ୍ଷୀ ପୂର୍ଣ୍ଣିମା ଖୁଦୁରୁ
ହଁ ହଁ ସେ ଛୁଆ ଥିଲା ବେଳେ ମୁଁ କହିଲି ସେ ଛୁଆ ଥିଲା ବେଳେ ଭଲ ଲାଗୁଥିଲା ଗଣେଶ ପୂଜା ସରସ୍ଵତୀ ପୂଜା କାହିଁକିନା ରାତି ବୋଧେ ସେଇ ବର୍ଷକୁ ଦୁଇଥର ହିଁ ରାତିରେ ଘରେ ଛାଡନ୍ତି କି ଯାଅ ଖେଳିବ। କାରଣ ଘର ସାମ୍ନାରେ ହୁଏ। ଆଉ ଏବେ ତ ସେ ସବୁ ସ୍ୱପ୍ନ
ଆଚ୍ଛା ଘରୁ ତମକୁ ଛାଡନ୍ତି କୁଆଡେ ଯିବା ଆସିବା କରିବା ପାଇଁ ବୁଲାବୁଲି କରିବା ପାଇଁ?
ହୁଁ ନା ଏ ତେ ଛାଡନ୍ତିନି। ସେମିତି ଘରେ ଘରେ ରହିକି। ନାଁ ଯଦି ଘରେ କିଏ ଯିବେ ତାହେଲେ ଯାଅ ଠିକ ଅଛି ଏ ସମାଜ ଟା ବି ସେଇଭଳିଆ ହେଇଗଲାଣି ଆଉ ଛାଡିବା ପାଇଁ କାହାରିକୁ ଇଛା ନାହିଁ, କି ନିଜକୁ ବି ଯିବା ପାଇଁ ଡର ଲାଗୁଛି।
ହଁ ତ
କି ହଁ ମୁଁ ଆଡେ ଯାଇପାରିବି କି କଣ ହ କେବେ ତମ ସହିତ ଘଟିନି ହଁ ତମ ତମର ତ ଅଛନ୍ତି ସବୁ ଆଉ
ଯେତ ଯେତିକି ବି ଯାହା ଘରେ ଆମକୁ ମିଳୁଚି ଢେର
ହଁ ସେ ସେ ଯୋଉ ସମାଜ ଯାହା ହେଇଗଲାଣି ନ ଯିବା ବି ଠିକ
ଖାଅ ପିଅ ଘରେ ରୁହ। କିଛି ଦର କାର ଅଛି ତ ବାପା ମାଙ୍କୁ କୁହ କି ନହେଲେ ଭାଇ ମାନଙ୍କୁ କୁହ।
କୁଅ ଆଉ ଘରେ କିଏ ରୋଷେଇ କରିଥିଲେ ଆପଣ ନା ମା?
ମାମା ନା ମୁଁ କରେନି। ମୋତେ ଆସିଚି ସବୁ ହେଲେ ମୁଁ କରେନି।
ମୋ ମାମା କଣ ବୁଢୀ ହେଇଗଲାଣି କି ବେଶୀ। ଅଛନ୍ତି ନା ହେଲ୍ଥ ଅଛନ୍ତି, ସେଥିପାଇଁ ସେ କରିନାହାନ୍ତି ବସିକି ଟିଭି ଦେଖେ, ଫୋନ ଦେଖେ ନହେଲେ ଅନଲାଇନ୍ ଗେମ୍ ଖେଳେ ବସିକି।
ହଁ ହଁ ଏବେ ମାମା ଅଛନ୍ତି ବୋଲି କରିଦଉଛନ୍ତି ଆଉ।
ଆଉ ତମେ କଣ ଶିଖିଛ ରୋଷେଇ, ତମେ କଣ ରୋଷେଇ? ଶିଖିଛ?
ମୁଁ କିଛି ନୂଆ।
ମୋ ପାାକୁ ଆସ ମୁଁ ଶିଖେଇଦେବି।
ହଁ ମୁଁ ସେଇୟା ନହେଲେ କରି ମତେ ଭାରି ଦୁଃଖ ଲାଗେ, ସେଇଟା ଭାବିଲେ କି ମୁଁ ରୋଷେଇ କିଛି ଜାଣିନି ବୋଲି।
ହୁଁ ହୁଁ ବହୁତ୍ ନେ ଶିଖିଗଲା ପରେ ସହଜ। ନ ଜାଣିଥିବା ପର୍ଯ୍ୟନ୍ତ ଭାରି କଷ୍ଟ। କେମିତି କଣ କରିବି, ଗରମ ପୁରାଣି ନିଆଁ ପାଖରେ ରହିକି ଏଇ ସବୁ ଚିନ୍ତାଧାରା।
ହୁଁ ବହୁତ ପେନ୍ ଫୁଲ ଥିଲା ଲାଇଫ୍।
ହୁଁ। ମତେ ମସ ମସଲାକୁ ଅନେଇଆ ତରକାରୀ ପାଇଁ ମସଲା ବନେଇବାକୁ ଭଲ ଲାଗେ।
ଓ ହୋ ମତେ ସେଇଟା ହିଁ ସବୁଠାରୁ ଅଧିକ ମାନେ ଜାଣିପାରେ ନା ମୁଁ କିଛି ଯଦି ସେଇଟା ଜାଣି ଦିଅନ୍ତି ତାହେଲେ ସେଇଟା ହେଇଯାଆନ୍ତା ମାନେ କୋଉଟା କେତେ କଣ ପଡିବ ଅଦା କେତେ ପଡିବ ଲଙ୍କା କେତେ ପଡିବ ଅ ଇଏ ସିଏ ଖାଲି ନର୍ମାଲ କହିବାକୁ ଗଲେ ମୁଁ ଭାତଟା କିନ୍ତୁ ଡାଲି ଖାଲି କରିଦେମି ଡାଲି ଆଉ ଆଳୁ ଭର୍ତ୍ତା ଏଗୁଡାକ ସବୁ କରିଦେମି।
କାଳିଆ ଭୁଆଁ ହେଲା ଡାଲି କରି ଡାଲି କରି ଜାଣିଛନ୍ତି ଆଉ କଣ କଣ କରିପାରିବେ?
ଡାଲି କରିବାର ଡାଲି କରିବାର ପ୍ରଣାଳୀ କହିବି କି ନା ନା ଆପଣ କୁହନ୍ତୁ ଆପଣ ଶିଖିଛନ୍ତି ନା ଆପଣ କୁହନ୍ତୁ।
ଡାଲି କରିବା ପାଇଁ ହେଲା ଫାଷ୍ଟ୍ ଡାଲି କୁ ମୁଁ ଫ୍ରାଏ କରିଦିଏ
ହୁଁ।
ହୁଁ କଢେଇରେ ଟିକେ ଭାଜିବାକୁ ପଡେନା ଫାଷ୍ଟ୍। ଅଲଗା ଟେଷ୍ଟ୍ ଗୋଟେ ସେଇଟା ଆସିବ ଡାଲି। କରିବ ସେମିତି ବୋଲେ ନ ହେଲେ ତ ଡାଲି ଲୁଣ ପାଣି ଦେଇକି ହଳଦୀ ଗୁଣ୍ଡ ପକେଇ ଦେଇକି ଛାଡି ଦିଅନ୍ତି। ଆଉ ଯା ପନିପରିବା ତମେ ପକେଇ ପାରିବ ଆଉ। କିନ୍ତୁ ମୁଁ ଯଦି କରେ ଖାଲି ପିଓର୍ ଡାଲି। ରେ ଆଉ କିଛି ପକାଏନି। ସେଥିରେ ବାଇଗଣ ପକା ନା କଣ ପ କିଛି ପକାଏନି ଖାଲ ଡାଲି ମୁଁ ତ ପରିବାଗୁରା ଡାଲିରେ କର ଲେ ଭଲ ଲାଗେନି। ଖାଲି ଡାଲି ଗୋଟେ ରହୁଥିବ ଡାଲମା ଗୋଟେରେ ଲାଗୁଛି ଅଲ ଟାଇପ୍ ର।
ହୁଁ ହୁଁ।
ଏଇ ଆ ମୁଁ ଯଦି ଡାଲି କରିବି ଯଦି କହିବେ ବହଳିଆ କରିବା ପାଇଁ ବହଳିଆ କର ଦାରିପ୍ ମାନେ ହାତରେ ଏମିତି ଖସ୍ ହେଲେ ବି ଖସିବନି। ଆ ଡାଲମା? ଡାଲମା କ ପୁରା ପାଣିଚ଼ିଆ କରିଦିଏ। ମାନେ? ଖାଇ ହେଲା ଭଳିଆ କରେ ଠିକ ଠାକ୍ କରେ।
ହୁଁ।
କିନ୍ତୁ ମତେ ଅଧିକ ଭଲ ଲାଗେ ରୋଷେଇ କରିବା ପାଇଁ। ପନିପରିବା ଗୁରାକୁ କାଟିକି ରୋଷେଇ କରିବା ପାଇଁ। କାଇଁ ନା ମସଲା ଟା ମତେ ଭଲ ବାଗରେ ବନେଇବା ବା ଆସ୍ ଛେନା। ପିଆଜ ଅଦା ରସୁଣ ଦେଇକିନା କଷିକି ତାପରେ ଏଠୁ ଲଙ୍କାଗୁଣ୍ଡ ହଳଦୀ ଗୁଣ୍ଡ ଅନ୍ୟାନ୍ୟ ମସ୍ ସଲା। ଦେଇକିନା ମୁଁ ଭଲ ବାଗରେ ବନାଏ।
ଉୁଁ ଆରେ ଆରେ କେମିତି କଣ କରନ୍ତି? ମତେ କହୁନାହାଁନ୍ତି? ମୁଁ ଟିକେ ଶିଖିମି। ଫାଷ୍ଟ ଡାଲିକି ବସେଇଦେଲେ। ତାପରେ।
ତାପରେ ଏ ଡାଲିକି ଦେଇକି ଫୁଣି ପା ପାଣି ଆଉ ଉୁଁ ଗରମ କରିଦେଲେ ଡାଲି ଡାଲି ଦେଇଦେଲେ ତାପରେ ହଳଦୀ ଗୁଣ୍ଡ ପକେଇଦେବେ। ତାପରେ ଯାହା ପନିପରିବା ଆପଣଙ୍କର ପକେଆର୍ ପକେଇଲେ ପକେଇବେ କିମ୍ବା ନହେଲେ ନ ପକେଇ ପାରନ୍ତୁ ଯାହାକୁ ଯୋଉଟା ପସନ୍ଦ। ତାପରେ ସେ ଡାଲିକି ଘୋଡେଇ ଦେବେ ତ ହଁ ଫୁଟିଲା ଡାଲି ଫୁଟି ସାରିଲା ପରେ ସେଠୁ ତାପରେ ରେ ଦେଖିକି ତମେ ଯେତିକି ରଖିବା କଥା ରଖିବା। ତାପରେ ତମେ ଫୁଟଣ ଫୁଟଣ ନେଇକିରି ଅଲଗା କଡେଇରେ ଫୁଣି ତମେ ଫୁଟେଇବା ପାଇଁ ପୁଣି କରିବାର ଅଛି ନା। ପିଆଜ କାଟି ପାରିବେ ପିଆଜ ପ କେବେ ତାପରେ ଫୁଟଣ?
ଫୁଟଣ ପକେଇଲେ ଆଗେ ପିଆଜ ପକେଇବେ ନା ଆଗେ ଫୁଟଣ ପକେଇବେ? ଆଗେ ପିଆଜ।
ମୁଁ ଘରେ କେମିତି ନା ତେଲ ଦେଇଦିଏ ହେଲା ତାପରେ ହେଠୁ ଫୁଟଣ ଦିଏ।
ହଁ।
ହେଠୁ ତାପରେ କଞ୍ଚା ଶୁଖିଲା ଲଙ୍କା ଦେଇଦିଏ। ହେଠୁ ତାପରେ ତୁ ତେଜପତ୍ର କୁହନ୍ତି। ତେଜପତ୍ର ବି ଇଏ ତାପରେ ଆଉ ଗୋଟେ ଭେସୁଙ୍ଗା ପତ୍ର କୁହାଯାଏ ତାକୁ ଦେଇଦିଏ।
ହଁ।
ତାପରେ ସେଇଠୁ ସେଠୁ ତାପରେ ସବୁ ଛୁଙ୍କି ସାରିଲା ପରେ ଟମାଟୋ ବି ସେଇଠି ସାରଦିଏ ଟମାଟୋକୁ ବି ମୁଁ ଫ୍ରାଏ ମାରି ଦେ ସେତରେ ଟମାଟୋ ମାରିରସଲା ତାପରେ ଜାଣିବି ଛୁଙ୍କ ହେଇଗଲାଣି ତାପରେ ସେଇଠରେ ନେଇକି ଗରମ ଡାଲି ବି ଢାଳିଦିଏ।
ଅ ହ। ଡାଲିର ପ୍ରଣାଳୀ।
ହୁଁ।
ଆଉଗୋଟେ ଆଉଗୋଟେ
ଆଉ ଅଲଗା ର ଆଇଟମ ଯାହା କହିବ ମୁଁ ସବୁ ସେଇଗୁରା ମତେ ଭଲ ଲାଗେ ଡାଲୀ ତ ମୁଁ କରେନି।
ସବୁ ବଢିଆ ପୁରା କିଏ ଖାଇକି ପୁରା ୱଲା ଟେଷ୍ଟ କହିଛନ୍ତି ନା କି ହଁ ଝିଅ ବଢିଆ ଲାଗୁଛି ପୁରା ଖାଇବାକୁ।
ମୋ ଅପା ପୁଅ ଦିଲୁ ଭାଇ।
ହୁଁ।
ସେ ମତେ କହିବ ତୁ ଯୋଉ ମାନେ କୁକୁଡାର ଗୋଟେ ପୁଟାମୁଣ୍ଡିରୁ ବରହେ ଜାଣିଛ?
ହଁ ହଂ ହ।
ସେଇଗୁଡା ସେ କୁ ଖାଲି ସେଇଟା କରିକି ଦେ ନହେଲେ କହିବ? କଲିଯାକ ଯେଉଁ କରୋାଟ ଯାଣିଥିବ। କଳିଜା କରାଟା ସେଇଗୁଡା ସେ ଆଣିବ ସେଇ କ ଯୋଉ ଝିଅ ତୁ ଏଇଗୁଡା କରିଦେ।
ହୁଁ।
ହୁଁ କ ତୁ ଏରା ଭଲ କରିଜାଣିବୁ ଏରା କରିଦେ।
କେମିତି କର କି ତାକୁ ଓ ପୁଣ୍ଟା ମୁଣ୍ଡି ନା କଣ ଗୋଟେ କହିଲେ?
ହଁ ପୁଟ୍ଟା ମୁଣ୍ଡି।
ସେଟା କଣ?
ସେଇଟା କୁକୁଡାଙ୍କର ଯୋଉ ନାଳୀ କୁହନ୍ତି।
ହୁଁ ହୁଁ ହୁଁ ହୁଁ।
ହଁ ପ୍ରାୟ ଗାଉଲି ଜାଗାରେ ରେ ସେଡ ବୁଲ କହୁଛନ୍ତି ଶୁଣିଥିବ ନାଇ ନା ନାଇଁ?
ନାଁ ଶୁଣି ଶୁଣିନି
ଶୁନ ହ
ହ ହଁ ହ ହ। ଆଉ ସେଇଟା ଆଣିକି? ତାକୁ ସଫାସଫି କରି
ହୁଁ ସେ ସବୁ କହିକି ଆଣନ୍ତି ମତେ ମୋର ରାନ୍ଧିଦିଏ।
ପୁରା ତାକୁ କୁଟକୁଟ କରିଦିଏ ପୁରା ଆଉ।
ହଁ ମାନେ ଯେମିତି ଆମର ଚିକେନ ତମେ ଚିକେନ ବାନ୍ଧିବା କେବେ ଦେଖିଛ ନା ଦେଖିନ ସେଇଭଳିଆ ଆଉ। ମସଲା ବନା ହୁଏ ଯେମିତି ଯୋଉଟା ବନେଇବା କଥା ଯୋଉ କନତ ଆମର। ତେଲ ଦିଆ ହୁଏ ପିଆଜ ପକା ହୁଏ। ତାପରେ ଅଦା ରସୁଣ ପେଷ୍ଟ ପକା ହୁଏ ତାକୁ କଷା ହୁଏ। ତାପରେ ମସ ମସଲା ମରା ହୁଏ ନା। ହଳଦୀ ଗୁଣ୍ଡ ଲଙ୍କାଗୁଣ୍ଡ ଗରମ ମସଲା। ଏଇ ସବୁ କଲା ପରେ ତାପରେ ଏ ତାକୁ ଘୋଡେଇଦି ମୁଁ ପୁଣି ସେଟାକୁ ମାନେ ଘୋଡେଇ ଦିଏ ମସଲା ଟାକୁ ଘୋଡେଇ ଦିଏ ସେ ସିଝିବା ଦରକାର ପୁଣି ମସଲା ଟାକୁ ସିଝିବାକୁ ଟାଇମ୍ ଲାଗିବ ନା। ତାକୁ ପୁଣି ସିଝିବାକୁ ଟିକେ ପଡେ ତ ସେ ସିଝି ସାରିଲାଠୁୁ ତାପରେ ତା ଭିତରେ ମୁଁ ଆଡ କରେ ୟାକୁ ଚିକେନ ହଉ କି ଅନ୍ୟାନ୍ୟ ଯାହାବ ମୁଁ ରୋଷ ସେ ସବୁ ଜିନିଷ ଭଲକି ମିଶେଇ ଶେଷ ହେଲାଠୁଁ ତା ତା ଲୁଣ ମୁଁ ଦିଏ। ଲୁଣ ଦେଇ ସାରିଲା ପରେ ତାପରେ ପୁଣି ଘୋଡେଇବା ଆଗରୁ କିଛି ସମୟ ଗୁଲାଇବା କାହିଁକି ଲୁଣ ଟା ଆମର ପାଣି ଅଂଶଟା ସେତ ଯାହା ବି ଚିକେନ ଯୋଉ ପାଣି ଅଂଶଟା ଥିବ ସେ କାଢିବ ସେଇ ପାଣି ଟାକୁ ପୁଣି ସେଇଥିରେ ସେ ମାରେ। ସେଇଟା ମାରି ସାରିଲା ପରେ ତାକୁ ପୁଣି କଷିବାକୁ ପଡେ କଷିବା ପରେ ପାଗକୁ ଦେଖି ଯଦି ତମର ମାନେ ଝୋଳ ଟାଇପ ର ଦରକାର ଝୋଳ କରିବା ଯଦି କସା ଟାଇପ ର ଦରକାର ବୋଲେ ନର୍ମାଲ। ପାଣି ଦେଇକି ନା ପୁରା ସାରିକି ପାଣି କି ଶୁଖେଇବାର ଅଛି ତାପରେ କାଢିବାର ଅଛି ଆଉ ବାସ୍।
ନା ଖାଲି ଶୁଖିଲା ବି କରିହବ।
ହଁ ଶୁଖିଲା ବି କରିହବ ଯେମିତି ଲୋକ କୁହନ୍ତି କଷା। ଖାଇବ ବୋଲି। ସେଇ ଟାଇପ ର ବି କରିହବ ହାଲକା ବି ଯଦି ଯୁକୁ ଯୁକିଆ ଯୋ ଲୋକ ଚାହାଁନ୍ତି ହାଲକା ହାଲକା ଝୋଳ ରହିବ ଯେମତି ମାନେ ଖାଇଲେ ଜଣା ପଡିବନି ଶୁଖି ଖିଲା ଖାଉଛ କି ଝୋଳ ଖାଉଛି।
ହୁଁ ହୁଁ ମାନେ ଟିକେ ଝୋଳ ବି ଥିବ ଟିକେ ଶୁଖିଲା ବି ଥିବ। ସେ ଗରମ ଭାତ ଗରମ ଭାତ ସହିତ ଖାନ୍ତି। ନା ରୁଟି।
ମୁଁ ଗରମ ଭାତ ମୋର ରୁ ହଁ ରୁଟି ସହିତ ଭଲ ଲାଗେ କିନ୍ତୁ ମୁଁ ଏତେ ରୁଟି ଖାଏନି ମୁଁ କେବଳ ଭାତ।
ଭାତ ଟା ପସନ୍ଦ କରନ୍ତି ଖାଇବା ପାଇଁ ଆଉ। ହଁ ସେଇଟା ଅ ଭାତ ତ ପ୍ରାୟ ଲୋକ ଆମ ଓଡିଆ ଲୋକ ପ୍ରାୟତ ଭାତ ଖାଇବା ପାଇଁ ପସନ୍ଦ କରନ୍ତି। ତାପରେ ହିନ୍ଦି ଫିନ୍ଦି ସେ ବୋଲି ସେ କଣ ଥିବ କିନ୍ତୁ ଆମ ଓଡିଆ ଲୋକ ଘରର ପ୍ରାୟ ସମସ୍ତେ ଭାତ ଖାଇବା ପାଇଁ ପସନ୍ଦ କରନ୍ତି ମାନେ ଆମ ବାପ ବାପା ଜେଜେବାପାଙ୍କ ଅମଳର ସେମାନେ ତ ରୁଟି